ନମସ୍କାର ସାର କଁ କରୁଛନ୍ତି।
ହଁ ବସିଛି ସଖାଳୁ ଉଠିକି ଆଉ କଣ କରିବି ବସିବା କଥା ଆଉ।
ଆଉ ଫ୍ରେଶ ହେଇଗଲେଣି? ହଁ ମୁଁ ବି ଅଛି ବାହାରେ ଅଛି।
ହଁ। ସଖାଳେ କଣ ଖାଇବା ପିଇବା ହେଇଛି‌ ନାଇଁ କିଛି ଖାଇବା ହେଇନି।
ହଁ ଆଚ୍ଛା। ଯିବେ ଖାଇବେ ହଁ ଘରେ ନାଇଁ ବାହାରେ ଟିଫିନ କରିଥିଲି।
କଣ?
ହେଇ ପୁରୀ ଉପମା ଜାଣିଛନ୍ତି ତ ବରମପୁର ରେ ପୁରୀ ଉପମା ଫେମସ ଆଉ।
ପୁରୀ ଉପମା ବରମ୍ ପୁରୀଆ ହଁ।
ହଁ ଫେମସ।
ବରମ୍ ପୁର ରେ ତାହେଲେ ଖାଇବା ବହୁତ ଭଲ।
ହୁଁ ଫେମସ ଅଛି ଆଚାର ପାମ୍ପଡ଼ ହୁଁ।
ହଁ ଆଚାର ପାମ୍ପଡ କାହିଁକି ତମର ଆ ସ ସବୁ ସବୁ ପ୍ରକାରର ଆଚାର ଆଉ ପାମ୍ପଡ ହୁଏ ପରା?
ହଁ।
କାହିଁକି ବରହମପୁରରେ ଆଚାର ପାମ୍ପଡ଼ ଫେମସ୍ ଓଡିଶାରେ ଆଉ କୋଉଠି ଆଚାର ପାମ୍ପଡ଼ ନାହିଁ କି?
ଏଥିରେ ରେସିପି ଟିକେ ଅଲଗା ପ୍ରକାର ଟିକେ ଟେଷ୍ଟ ଟିକେ ଅଲଗା ପ୍ରକାରର ନିଆରା ସବୁଠୁ। ଆପଣ ସେଠି ଆପଣ ସେଠି କଣ ଫେମସ୍ କି?
ଆମର ମୟୂରଭଞ୍ଜରେ-ଏ-ଏ ଖାଦ୍ୟ ଉପରେ କହିଲେ ଆ ମୁଢି ମାଂସ।
ଆପଣ ତ ସେଠି ଜିଆଇ ଟ୍ୟାଗ୍ ମିଳିଥିବ କେତେଟା ଖାଦ୍ୟକୁ ନେଇକି।
ହଁ ଆମର ଜିଆଇ ଟ୍ୟାଗ୍ ଯୋଉଟାକୁ ମିଳିଛି ସେଇଟା ତ ପୁରା ସମ୍ପୂର୍ଣ୍ଣ ଭିନ୍ନ। ତ ଜିଆଇ ଟ୍ୟାଗ୍ ଆମର କାଇ କାଇ ଶୁଣିଛ କାଇ, ଯୋଉ ଆମ୍ବ ଗଛରେ ଯୋଉ ନାଲି ନାଲି ପିମ୍ପୁଡିଗୁଡାକ ଥାନ୍ତି।
ପିମ୍ପୁଡି ହଁ ସେଟାକୁ ଜିଆଇ
କାଇକୁ ନେଇ ଆମର ଜିଆଇ ଟ୍ୟେଗ୍ ମିଳିଛି। ସେଇଟାକୁ ଗୋଟେ ଔଷ୍ ହଁ ରେସିପିଟା, ତାର ଔଷଧୀୟ ଗୁଣ ଅଛି ସେଥିପାଇଁ ଜିଆଇ ଟ୍ୟେଗ୍ ମିଳିଛି। ଯୋଉ କା ଯୋଉ ନାଲି ନାଲି ପିମ୍ପୁଡି ଗୁଡାକ, ତାକୁ କଣ କରାଯାଏ ନା ଆ-ଆ ଆମ୍ ବହୁତ ସେଗୁଡାକ ଖଟା ଲାଗେ ଯଦି ଏମିତି ସାଧାରଣରେ ଖାଇବାକୁ ତାକୁ ସେଇ ନାଲି ପିମ୍ପୁଡିଗୁଡା ବହୁତ ଖଟା ଲାଗେ, ତାର ଔଷଧୀୟ ଗୁଣ ହଉଛି ଯେ ଉଁ-ଉଁ-ଉଁ ଯଦି ଥଣ୍ଡା, କଫ, ଇସନଫୁଲିଆ ଏଇ ସମସ୍ତ ପ୍ରକାର ରୋଗଗୁଡିକ ଅଛି ତାହେଲେ କାଇର ଗୋଟେ ତାକୁ ନୁଣ ଲଗେଇ ତାକୁ ଲୁଣ କୁ ଆଉ ଟିକେ କଞ୍ଚା ଲଙ୍କାକୁ ଅ ମାନେ କଣ କରିକିିନା ସେ କାଇଗୁଡିକୁ ଗୋଟେ ବାଲଟିରେ ରଖିକି ଲୁଣ ଜଷ୍ଟ ଅଳ୍ପ ଲୁଣ ପକେଇକି ଟିକେ ମାନେ ଫେଣ୍ଟି ଦେଲା ପ
ଏ କରି ଯାହାକି ହୁଁ ଟେଷ୍ଟ କରିକି ଅଁ ଖାଉଛନ୍ତି।
ଅ ତାକୁ ମାନେ ଗୋଟେ-ଗୋଟେ ଛୋଟ ଆମର ସେପଟେ ଶାଳ ଗଛ ବହୁତ୍। ଅଛି, ଶାଳ ପତ୍ରରେ ଅଳ୍ପ-ଅଳ୍ପ ଦିଆଯାଏ। ହଁଅ, ଦେଲା ପରେ ସେଇଗୁଡାକ ଯଦି ଖାଆନ୍ତି ଖାଦ୍ ବହୁତ ଉପକାରିତା ମାନେ ବହୁତ ଉପକାରିତା। ଆଉ ଯୋଉଥିପାଇଁକି ତ ଜିଆଇ ଟ୍ୟାଗ୍ ମିିଳିଲା ନା ତାର ଗୋଟେ ଔଷଧୀୟ ଗୁଣ ତାର ବୈଜ୍ଞାନିକ ପଦ୍ଧତି ଦ୍ଵାରା ତାକୁ ବାହାର କରାହେଇକି ଜିଆଇ ଟ୍ୟାଗ୍ ମିିଳିଲା।
ଆଛା ଆପଣ ସେପଟେ ସେପଟେ ଲୋକ ବହୁତ୍ ଖୁବ ମଜାରେ ଖାଉଛନ୍ତି ନାଇଁ?
ମଜାରେ ମାନେ ବହୁତ ମଜାରେ ଖାଆନ୍ତି ମଜାରେ ସମସ୍ତେ ଖାଆନ୍ତି ନାହିଁ ଯାହାକୁ ଏଇ ପ୍ରକାର ରୋଗ ଅଛି ସେମାନେ ଖାଆନ୍ତି ଆଉ, ନହେଲେ ଖାସି ମାଂସ ଆଉ ମୁଢିକୁ ତ ସମସ୍ତେ ମଜାରେ ଖାଆନ୍ତି। ହ
ସଁ ସେଇଟା ତ।
ବାହାଘର, ବ୍ରତଘର, ଅଁ-ଅଁ-ଅଁ ସୁଧି କାର୍ଯ୍ୟ ଯୋଉଠି ଯାହାବି ଯୋଉ ପ୍ରକାରର କାର୍ଯ୍ୟ ହେଲେ ମଧ୍ୟ ଆମର ଆମିଷଟା ହବା ସ୍ୱାଭାବିକ। ଆମିଷ ହବ ଆଉ ଆମିଷରେ ମୁଖ୍ୟ ଜିନିଷ ହଉଛି ଯେ ଖାସି ମାଂସ।
ଖାସି ମାଂସ।
କାରଣ ମୟୂରଭଞ୍ଜରେ ଖାସି ଗୁଡିକ ଅନ୍ୟ ଅଞ୍ଚ ଅନ୍ୟ ଅଞ୍ଚଳରେ ଖାସି ଗୁଡିକ ଭଳିଆ ନୁହନ୍ତି। ସେଇ ଗୋଟେ ଛୋଟ ଛୋଟ ଖାସି ପୁଅ ମୁଁ ଦେଖିଛି ଗଞ୍ଜାମ ଅଞ୍ଚ ଳରେ ବହୁତ ଲମ୍ବା ଲମ୍ବା ଆଉ ବଡ ବଡ ମାନେ
ଲମ୍ବା ଲମ୍ବା ବହୁତ ଲମ୍ବା ହଁ ଆମର ବି ଅଛି।
ହୁଁ କିନ୍ତୁ ଆମର ସେଇ ମାନେ ଯୋଉ ଯୋଉ ପ୍ରଜାତିର ଛେଳି ଗୁଡିକ ନୁହଁନ୍ତି ଆମର ଛୋଟ ଛୋଟ ଛେଳି। ଆଉ ସେଗୁଡିକ ପାହାଡିଆ ଛେଳି ଯେହୁତ ତୁ ଆଉ ସେ ତାର ସ୍ଵାଦ ଟିକେ ଅଧିକା ଥାଏ ଆଉ।
ଆଚ୍ଛା ଆପଣ ସେପଟେ ହଁ ଆପଣ ସେପଟେ ବୁଲିବା ଜାଗା କେମିତି କଣ ଅଛି ପ୍ଲେସ ବୁଲିବାକୁ ଜାଗା ପିକ୍ନିକ ଫିକ୍ନିକ୍ ଯାଇହବ ଯେମିତି।
ମୟରଭଞ୍ଜ ପ୍ରକୃତିର ଗନ୍ତାଘର ମୟୂରଭଞ୍ଜ ତୁ ବୁଲିବାକୁ ଆସନ୍ତୁ ଥରେ ଆପଣ ବୁଲିଲେ ଜାଣିବେ ନା ମୟୂରଭଞ୍ଜରେ ଅନେକ ଜାଗା ଅଛି ଗୋଟେ ଅଛି ଦେବକୁଣ୍ଡ ଅଛି।
ହୁଁ
ସମ୍ବୃକ୍ଷ ଅଛି।
ହୁଁ
ଆଉ ବିଭିନ୍ନ ପ୍ରକାର ଡେମ୍ ଗୁଡିକ ଅଛି। ଶିମିଳିପାଳ ସବୁଠାରୁ ବଡ ହଁ ଅଭୟାରଣ୍ୟ ଅଛି ଆମର ଶିମିଳିପାଳ। ସିମିଳିପାଳ ରେ ଆପଣ ହୁଁ ଜାତୀୟ ଉଦ୍ୟାନ ସେଠି ଆମର କଳା ବାଘ ଦେଖାଯାଆନ୍ତି।
ହୁଁ।
ଆଉ ତାର ପରିବେଶ ବହୁତ ସୁନ୍ଦର ତା ଭିତରେ ରହିବା ପାଇଁ ବ୍ୟବ ସ୍ତା ଅଛି ଲୋକମାନେ ବାଉଁଶରେ ଚିକେନ ପୋଡା କରିକି ଦିଅନ୍ତି। ଆଉ ପତ୍ର ପୋଡା କରିକି ଦିଅନ୍ତି।
ଡିଫରେଣ୍ଟ ଟାଇପ ର ଗୋଟେ ଡିସ୍କ ମିଳୁ ଦେନ ଡିସ୍ ଖାଇବାକୁ ମିଳୁଛି ନାଇଁ।
ହୁଁ ଆପଣ ପତ୍ରପଡା ଖାଇଛନ୍ତି?
ପତ୍ରପଡା ଖାଇନି ଦେଖିଛି ପ୍ରାୟ। ଫେମସ୍ ଅଛି ବୋଲି ସେପଟେ
ଆପଣ ପତ୍ରପଡା କେବେ ଖାଇଛନ୍ତି? ହଁ ନିହାତି କେବେ ଆସନ୍ତୁ ଭାଇ ସହିତ ଆସନ୍ତୁ। ଓହୋ ହୋ ନାଇଁ ନାଇଁ ପତ୍ରପଡା ନନ ଭେଜରେ ହୁଏନି ପତ୍ରପଡା ଅନେକ ଜିନିଷ ର ହୁଏ। କଲରା ପତ୍ର ଜାଣିଛନ୍ତି ନାଇ କଲରା ପତ୍ର?
ହଁ ହଁ କଲରା ପତ ରେ ଯେ ବେସନ ବେସନ ଦେଇକି ସେଇଗୁଡା ଇଏ ହଉଛି ନା।
ସେଇତ ମୟୂରଭଞ୍ଜର ସେଇଟା ହିଁ ତ ସ ସ୍ଵତନ୍ତ୍ରତା କଲରା ପ ତ୍ରକୁ ବଟା ହବ ଶିଳରେ। ଶିଳରେ ବ ହବ ବଟା ହେଲା ପରେ ଆଳୁକୁ ଛୋଟ କରି କଟା ହବ ଆଉ ସେ କଲରା ପତ୍ରରେ ସେ ଯୋଉ ବଟା ହେଇଥିବା କଲରା ପତ୍ର ଆଉ ଆଳୁକୁ ମାନେ ମିସ୍ ଧା ହବ ତା ସହିତ ସୋରିଷ, ରସୁଣ, ଜିରା ଆ ଲଙ୍କା ଏସବୁକୁ ବଟା ହେଇକି ତା ଦେହରେ ମିଶା ହବ।
ହୁଁ।
ତାକୁ ଗୋଟେ ଶାଳ ପତ୍ରରେ ମାନେ ଶାଳ ପତ୍ର ଛୋଟ ଛୋଟ ଶାଳ ପତ୍ର କୁ ସବୁ ମାନେ କାଠି କୁଞ୍ଚି ଦ୍ଵାରା ଯୋଉ କୁଞ୍ଚି ଦ୍ଵାରା ଯୋଉ କୁଞ୍ଚି ତାକୁ ଗ ମାନେ ଖଞ୍ଜି କି ବଡ ପତ୍ରଟେ କରାହେବ ଆଉ ସେଇ ବଡ ପତ୍ରରେ ସେ ଯୋଉ ମିଶା ଯାଇଥିବା ସବୁ ଅ ମସଲାକୁ ସେଇଠି ଦିଆହେବ ଆଉ ଘଷି ଜାଳ ଘଷି ଜାଣିଛ ତ ନା ଘଷି ଯା ନ ହଁ ଘଷି ଘଷି ନିଆଁ ହେଇଥିବ। ହଁ ସେଇଥିରେ ପୋଡାହବ ହଁ ହଁ ହଁ ସେଇଥିରେ ପୋଡାହବ ଚୁ ଚୁଲିରେ ହେଲେ ତାର ଯୋଉ ସ୍ଵାଦ। ଖାଲି ନନ ନନଭେଜ ଯେ ମାନେ ଯୋଉ ଆମିଷରେ କେବଳ ପତ୍ର ପୋଡା ନା ତା ନୁହେଁ ପତ୍ର ପୋଡା ବିଭିନ୍ନ ପ୍ରକାର ଅଛି।
ଆଚ୍ଛା ଭେଜକୁୁ ନେଇକିିବି ନିରାମିଷକୁ ନେଇକି ମଧ୍ୟ
ହଁ କଦଳୀ ଗଛରେ କଦଳୀ ଗଛରେ ଯୋଉ ମାନେ କଦଳୀ ପଡି ସାରିଲା ପରେ ଯୋଉ ଭଣ୍ଡା ବାହାରେ ଭଣ୍ଡା
ହୁଁ ହୁଁ ହୁଁ ତାକୁ ଆମର ଏପଟେ ମଞ୍ଜା କହୁଛନ୍ତି।
ନାଇଁ ନାଇଁ ମଞ୍ଜା ତ କଦଳୀ ଗଛ ଭିତରେ ଥାଏ। କଦଳୀ କଦଳୀ ଯେତେବେଳେ ବାହାରେ ତା ତା ଆଗରେ ଯୋଉ ଗୋଟେ ଫୁଲଟା ନ ଥାଏ ସେଇ ସେଇଟାକୁ ଆମର ଭଣ୍ଡା କହନ୍ତି। ସେଇ ଭଣ୍ଡାରେ ମଧ୍ୟ ପତ୍ର ପଡା ହୁଏ ଆଉ ତାହା ବହୁତ ସୁନ୍ଦର ଲାଗେ। ପଖାଳ ସହିତ ମୁଢି ସହିତ ଆମର ସେପଟେ ଲୋକ ଖାଆନ୍ତି।
ଆଛା ସେଟା କେମିତି କୋଉ ଟାଇପର ରେସିପିଟା ସେଟା
ସେଇଟା ବି ସେଇ ପତ୍ରପୋଡା ଭଳି ହଁ ଆଉ ନହେଲେ ଯଦି ସେମିତି ପତ୍ରପୋଡା ନ କରୁଛନ୍ତି। ତାକୁ ବାଟି ଦେବେ ଟିକେ ବେସନ ଆଉ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ପକେଇକି। ତାକୁ ଯଦି ମାନେ ଛୋଟ ଛୋଟ ବଡା ଟାଇପର ଫୁଲ ବଡା କରିବା ଭଳିଆ ଯଦି। କରାଯାଏ ତାୱାରେ ତାହେଲେ ମଧ୍ୟ ବହୁତ ସୁନ୍ଦର ଲାଗେ।
ଖାଇବାକୁ ମଧ୍ୟ ଟେଷ୍ଟ ଲାଗିଥାଏ ବହୁତ ସ୍ଵାଦ। ଆଛା କେବେ ବୁଲିବାକୁ ହୁଁ ଭାଇଙ୍କ ସହିତ ବୁଲିବାକୁ ଯଦି ବୁଲିବାକୁ ଯିବୁ ମୟୂରଭଞ୍ଜରେ। ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବୁ।
ନିଶ୍ଚିତ ନିଶ୍ଚିତ ପ୍ରାକୃ ନିହାତି। ଗଞ୍ଜାମ ବି କିଛି କମ ନୁହେଁ ଯେ?
ହଁ ଗଞ୍ଜାମରେ ଦେଖିବେ ବିଭିନ୍ନ ଦର୍ଶନୀୟ ସ୍ଥାନ ଅଛି ଦେଖିଥିବେ ଆମର ପାଖାପାଖି। ଯେମିତି ତାରାତାରିଣୀ। ଧର୍ମ ବିଷୟରେ ତ ହୁଁ ବହୁତ କିଛି ଗୁଡା ଶକ୍ତି ପୀଠ ଗୋଟେ ଏଇଠି ଅଛି।
ଶକ୍ତି ପୀଠ ବହୁତ ଅଛି ଆଚ୍ଛା।
ଆଚ୍ଛା ଆପଣ ବୁଲିକି ଯାଇଛନ୍ତି କୁଆଡେ଼ କୁଆଡେ଼? ଯେମିତି ଆମର ଦେଖିବାକୁ ଗଲେ ତାରାତାରିଣୀ। ଆମର ହୁଁ ବାଳକୁମାରୀ। ବାଳକୁମାରୀ କହୁଛନ୍ତି ବାଳକୁମାରୀ ହୁଁ ହୁଁ। ଆଉ ଆମର ତ ଏଇଠି ବୋଧେ ସାଂସ୍କୃତିକ ଯେମିତି ଆମର କଲ୍ ଚର ବେଶୀ ଟିକେ ଅଧିକ ଇଏ କରୁଛନ୍ତି। ସେମିତି ନାଟକ ଏଗୁଡା ପରିବେଷଣ କରୁଛନ୍ତି। ରାମାୟଣ ମହାଭାରତ ବିଭିନ୍ନ ପ୍ରକାର। ହୁଁ ଆଞ୍ଚଳିକ ନୃତ୍ୟ ଗୁଡା ମଧ୍ୟ କରୁଛନ୍ତି। ପ୍ରହ୍ଲାଦ ନାଟକ ଆମ ନିଜ ଗାଁରେ ଅଛି ପ୍ରହ୍ଲାଦ ନାଟକ ଦାସକାଠିଆ।
ନିଜ ଗାଁରେ ପହଲାନ୍ତ ନାଟ ଅଛି।
ବହୁତ ପ୍ରହ୍ଲାଦ ନାଟକ ନିଜେ ସେମାନେ ପରିବେଷଣ କରୁଛନ୍ତି। ଯାଉଛନ୍ତି ବିଭିନ୍ନ ପ୍ରକାର ଯାତ୍ରା ମାତ୍ରା ଗୁଡା ହେଲେ ସେଠାରେ ପରିବେଷନ କରୁଛନ୍ତି ନୃତ୍ୟ ପରିବେଷନ।
ଲୋକ ନୃତ୍ୟ ପାଇଁ ଗଞ୍ଜାମ ହଉଛି ସବୁଠାରୁ ଉତ୍କୃଷ୍ଟ ଗୋଟେ ସ୍ଥାନ।
ଉତ୍କୃଷ୍ଟ ସ୍ଥାନ ପୁରା ଆପଣ ଦେଖିଥିବେ ବିଭିନ୍ନ ସ୍ଥାନ ଯେମିତି ଯାତ୍ର ଦଣ୍ଡ ନାଚରେ ଯେମିତି ଆପଣ ବୁଢୀ ଠାକୁରାଣୀ ବରମ ବ୍ରହ୍ମପୁରରେ ଫେମସ୍ ଅଛି ଆପଣ ଜାଣିଥିବେ ସେଇଠି ପ୍ରସିଦ୍ଧ ପୁରା।
ହଁ। ଦଣ୍ଡନାଚ ତ ମାନେ ଦଣ୍ଡରେ ଆପଣ ଯାଆନ୍ତି?
ନାଇଁ ସେଠିରେ ଯୋଉମାନଙ୍କର ମାନସିକ ଥାଏ ସେମାନେ ଯାଆନ୍ତି ସେଠାରେ।
ନାଇଁ ବହୁତ୍ ଲୋକ ଯାଆନ୍ତି ମାନସିକ ନଥାଇକି ବି ବହୁତ୍ ଲୋକ ଯାଆନ୍ତି ବୋଲି ମୁଁ ଶୁଣିଚି। ହ।
ନାଇଁ ସେଇଟା ତ ବହୁଟୁ କଷ୍ଟ ହେଇଥାଏ ସେଥିପାଇଁ ବେଲି କମ୍ ଲୋକ ଯାଆନ୍ତି।
ଆଚ୍ଛା।
ଯୋଉମାନଙ୍କର ମାନସିକ ଥାଏ ସେମାନେ ସେମାନେ ଯାଆନ୍ତି ହୁଁ, ନା ଅଠର ଦିନ ଅଁ ମା କାଳୀଙ୍କୁ ଆଉ ଉଁ ଶିବଙ୍କୁ ଧରିକି ଉଁ ଗାଁ-ଗାଁ ଧରି ଯୋଉମାନଙ୍କର ମାନସିକ ଥାଏ, ସେମାନଙ୍କ ଗାଁ କୁ ଯାଇଥାନ୍ତି।
ଆଚ୍ଛା-ଆଚ୍ଛା। ଆଉ ଆମର ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ବି ବହୁତ୍ ଭଲ ହୁଏ ନାଇଁ?
ହୁଁ।
ଆଉ କେତବଳେ ମତେ ଠାକୁରାଣୀ ଯାତ୍ରା ବିଷୟରେ ଟିକେ କହିଲେ ମୁଁ ଟିକେ ଭାରି ମାନେ ମତେ ଏଇ ସବୁ ବିଷୟରେ ଟିକେ ଜାଣିବାକୁ ତ ଭାର ଆଗ୍ରହୀ, ଆଉ କେତବଳେ ଟିକେ ଯଦି ସମୟ ହୁଏ ମତେ ଟିକେ ଜଣେଇବେ ଏଇ ସବୁ ବିଷୟରେ ଟିକେ ଠାକୁରାଣୀ ଯାତ୍ରା ବିଷୟରେ। ହୁଁ ଆଉ କାରଣ ମତେ ଏଇ ସବୁ ବିଷୟ ଗୁଡାକ ଟିକେ ବେଶୀ ଜାଣିବାକୁ ଇଚ୍ଛା ନା।
ହଁ ବ୍ରହ୍ମପୁରରେ ଦି ବର୍ଷକୁ ଥରେ ଠାକୁରାଣୀ ଯାତ୍ରା ହୁଏ।
ହଁ।
ଆପଣ ନିଶ୍ଚୟ ବୁଲିବାକୁ ଆସନ୍ତୁ ଦେଖିବେ ଏଇଠିକାର କିପରି ଭାବରେ ପରିବେଷଣ କରୁଚନ୍ତି ସବୁ, ଆପଣଙ୍କୁ ବହୁତ୍ ଭଲ ଲାଗିବ, ସମୟ କାଢି କେବେ ଆସନ୍ତୁ ବୁଲିକି ଯିବେ ଦେଖିକି।
ହଁ। ଠିକ୍ ଅଛି ଆଉ କେତବଳେ ଦେଖାହବା ଆଉ ଯଦି ଦେଖାହେଲେ ଆପଣଙ୍କୁ ମୟୁ ମୟୂରଭଞ୍ଜ ଆଡେ ଆସନ୍ତୁ ଯିବା ବୁଲାବୁଲି କରିବା, ହଉ ରହିଲି ସାର୍।
ହଁ ସାର୍।